ହାଲୋ।
ହଁ ହାଲୋ।
କୁହ କୁହ।
ଏଇ ବସିଚି ଆଉ।
ହଁ ଆଉ ଖାଇସାଇଲଣି?
ହଁ। ଖାଇବା ସରିଲା ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ମୁଁ ବାବା ମା ଅଁ ଭାଇ ଜେଜେମା
ହଁ ଯାହଉ ତମ ଜେଜେମା ଅଛନ୍ତି ମୋ ଜିଜେମାତ କେବେଠୁ ମାରଗଲେଣି ଆଈ ଅଛନ୍ତି ଆଈ?
ନା ଆଈ ନାହାନ୍ତି ଆଈ ଅଜା
ଓହୋ ଖାଇ ଏବେ ଜେଜେବାବା ଜେଜେମା ଅଛନ୍ତି?
ନା ଜେଜେବାପା ନାହାନ୍ତିବିି ଜେଜେମା
ମୋ ମୋର ଅଜା ଆଈ ଅଛନ୍ତି କିନ୍ତୁ ଜେଜେମା ଜେଜେବାପା ନାହାନ୍ତି। ଛୋଟ ଛୋଟ ହେଇଥିଲି ସେସବୁ ମାନେ ମରିଗଲେଣି ମାନେ ତାଙ୍କ ସ୍ନେହ ଗୋଟେ ପୁରା ଅଲଗା ପୁରା କଣ କହତି କହିଲ ପୁରା ପିଓର ଯୋଉ ନୁହଁ।
ହଁ ବାପା ମାଙ୍କୁଠୁବି ମାନେ ଅଧିକ ତସେମାନେ ଭଲ ପାଆନ୍ତି।
ସେମାନେ ବାପା ମାଙ୍କୁବି ଯେତିକି ନଭବେନା
ହଁ ଆଉ ହଁ-ହଁ-ହୁଁ।
ସେତିକି ମାନେ ଦେଖେଇ ପାରନ୍ତିନି ଦେଖେଇ ବିି ଦିଅ ଦେଖେଇ ବିି ଦିଅନ୍ତି କିନ୍ତୁ ସେ ବହୁତ୍ ଭଲ୍ ପାଆନ୍ତି।
ସବୁବେଳେ ସମୟ ଯିଏ ବି ହେଲା ଜେଜେମା ଜେଜେ ବାପା ହଉ ସମସ୍ତଙ୍କ ସେଥିପାଇଁ ବହୁତ୍ ଭଲ୍ ପା ମାନେ ତାଙ୍କ ଭଲ ପାଇବା ପୁରା ନିଆରା।
ହଁ ପୁରା ସତେରେ ପୁରା ନିଆରା। ସେମ୍ତି ଟୁମଟୁମ୍ ହେଇ ଚାଲିଥିବେ ଇଏ କରଥିବେ ମାନେ କହନ୍ତିନି ବୃଦ୍ଧ ବୃଦ୍ଧା ମାନଙ୍କ ଉପରେ ଯୋଉ ଶିୁଶୁ ସାଙ୍ଗେରେ
ସବୁବେଳେ ପଛେ-ପଛେ ହଁ। ସବୁବେଳେ ପଛ-ପଛ ହୁଁ-ହୁଁ-ହୁଁ।
ଟିକେ-ଟିକେ
ଛୋଟ ଛୁଆ ଯାହା ମଣିଷର ବୃଦ୍ଧା ଅବାସ୍ଥା ଆସିଗଲେ ସେଇଆ।
ସେଇଆ ପରା, ପୁରା ମାନେ ଇକ୍ୱାଲ୍ ମାନେ ସବୁରେ ଦେଖ ସେଇ ଷ୍ଟେଜକୁୁ ପୁଣି ପଳେଇ ଆସିବା।
ହ
ମାନେ ଫାଷ୍ଟେ ସେମ୍ କିଛି ଜାଣିନଥିବା ମାନେ ଧରାପୃଷ୍ଠରେ ଜନ୍ମ ହବା, ଆଉ ପୁଣି ସେଠୁ ଅଁ ପୁରା ଛୋଟ ଛୁଆ ଥିବ କି ଛି ଜାଣିନଥିବ ତାପରେ ବଡ ହବ ନିଜ କାମ କରିବ ପୁଣି ସେଇଭଳି ପୁଣି ଛୋଟ ବେଳ ଅବସ୍ଥା। ବୁଢାବୁଢି ପୁରା ମାନେ ଗୋଟେ ଇଏ ସର୍କଲ୍ ଇଏ
ଉହୁଁ। ଓହ୍ କୋଉଦିନ ଇଏ ଖରା କମିବ, ଇଏ ଯୋଉ ଖରା ହଉଚି ଗରମ୍
ନା ସେଇ ନେଇକି ଅଧିକ ଗରମ୍ ମାନେ ବୁଢାବୁଢୀଙ୍କ ଉପରେ ବି ଅଧିକ
ହଁ ଖରାଟା ଯେତିକି ବାଧନ୍ତାନି ଯୋଉ ଗୁଳିୁଗୁଳି ହଉଚି ଅଧିକା ସେଇଟା ବେଶୀ ମାନେ କଷ୍ଟ ହଉଚି।
ଠାକୁର ଘରେ ପଶିବୁ ପୂଜା କରିହବନି ମାନେ ଏତେ ଗରମ୍।
ପୁରା ଝାଳ ହଁ ପୁରା ଝାଳ ଯାହାବି କର ଠାକୁର ପୂଜା କର ରୋଷେଇ କର ଗାଧେଇକି ବି ଆସିଲେ ସାଙ୍ଗେ ସାଙ୍ଗ ଭିତେରେ ତୁ ମାନେ ଯୋଉ ବିରକ୍ତି ଚିଡା ଚିଡା ଲାଗିବ କେ ମାନେ ଝାଳ ରହିଯାଇଥିବ, ସେ
ମାନେ ଗାଧୁଆ ଘରେ ବି ତୁ ଯଦି ଢାଳି ହେଇନଥିବୁ ପୂର୍ବୁରୁ ତ ଝାଳ ଉପରେ ଏତେ ଗରମ୍ ତେତେ ଯେନ୍ତି ଲାଗିବ ମୁଁ ଗଧେଇନି ଆଉଥରେ ଗାଧୋଇେବି।
ସେଇ
ଏ ରୋଷେଇ କରିକି ଆସିବୁ ଖାଇବୁ କଣ ରୋଷେଇ ତାପରେ ତୁ ଅଧା ବୁଡି ଯାଇଥିବୁ ଆଉ।
ହଁ। ମୌଶୁମୀ ଆଇଲେ ହଁ ରଜକୁ ଯଦି ମୌସୁମୀ ପଳେଇ ଆସିଥବ ଆଉ ରଜରେ ଯଦି ଏଇଭଳିଆ ପାଗ କରିବ, ରଜ ତ ପୁରା ବେକାର୍। କୁଆଡେ ଯିବ ବାହାରିକି ଏ ଗରମ୍ ରେ।
ରଜ ତାହେଲେ ସଜ ତାହେଲେ ଏଇ ଶନିବାର ତାହେଲେ ନାଇଁ?
ହଁ ଶନିବାର ସଜବାଜ ରବିବାର ସୋମବାର ମଙ୍ଗଳବାର ଆଉ।
ହଁ କେମିତି ବି ସେମତି ଆଖି ପିତୁଳା ଯେମତି ନହଏ, ଆଖି ପତା ବନ୍ଦ କ ମାନେ ଯେମିତି ସରିଯଏ ନା ସେଇ ଭଳିଆ ଲାଗି।
ହଁ। ସିଏ ମୁଁ ଆମୁ ଯୋଉ ଏଇ ପୂର୍ବରୁ ଆମେ ଥରେ ଦୁଇ ହଜାର ଛବିଶି କ୍ୟାଲେଣ୍ଡର୍ କଣ ଦେଖିବୁ ଦୁଇ ହଜାର ପଚିଶି କ୍ୟାଲେଣ୍ଡର୍ ଦେଖିକି ଆମେ ଭାବୁଚୁ ହଁ ଯୋଉ ରଜ ହଉଚି ଶନି ରବି ସୋମ ମାନେ ଆର ବର୍ଷ ଟା ଥିଲା ଶନି ରବି ସୋମ ମୁଁ କ୍ୟାଲେଣ୍ଡର୍ ଦେଖୁନୁ କି ସେଇଟା ଦୁଇ ହଜାର ଛ ପଚିଶିରେ ବୋଲି ଛବିଶିରେ ନୁଅ ଆମେ ମାନେ କୁ ମନେ ମନେ ଭାବିଚୁ ଶନି ରବି ସୋମ ପଡ଼ୁଚି ରଜ ଟା ପୁରା ଅବାର ହେଇଯାଉଚି ଆଉ ହୁଁ ହୁଁ ତାପରେ ପ୍ରଭାତ ସଂକ୍ରାନ୍ତି ହେଇଯାଉଥିଲା
ହୁଁ।
ହଁ।
ଶନିବାର ବି ଖାଆନ୍ତିନି ନା ମାନେ ଆଇଁଷ
ହଁ ଆମିଷ ଖାଆନ୍ତିନି ହଁ। ଓ ଦେଖିଲା ନା ଆମେ ବୁଲ କ୍ୟାଲେଣ୍ଡର୍ ଦେଖୁଥିଲୁ ଆମେ ଦୁଇ ହଜାର ଛବିଶି ରେ କଣ ଦେଖିବୁ ଦୁଇ ହଜାର ପଚ ଚିଶି ର ଦେଖୁଚୁ।
ଏ ଏବେ ବି ରବି ସୋମ ମଙ୍ଗଳ ପଡ଼ିଚି ନାଇଁ
ହଁ ଏବେ ରବି ସୋମ ମଙ୍ଗଳ ଶନିବାର ଟା ହଉଚି ସଜବାଜ
ହାନୋ।
ନ ରବିବାର ପ୍ରାୟ ଲୋକ ଖାଉନାହାନ୍ତି ଆମେ କିନ୍ତୁ ଖାଉ ଆମେ ଖାଉ ବଡ ମା ଶୁକ୍ରବାର ଖାଆନ୍ତିନି ଉଁ ଯେହେତୁ ଶୁକ୍ରବାର ସେ ସନ୍ତୋଷି ମାଙ୍କ ଓଷା କରନ୍ତି ସେଟା ଶୁକ୍ରବାର ଖାଆନ୍ତିନି ସେଥିପାଇଁ ରବିବାର ଟା ଖାଉ। ନହେଲେ ଶୁକ୍ରବାର ଖାଇଲେ ରବିବାର ଟା ବି ବନ୍ଦ କରିଦିଅନ୍ତୁ କିନ୍ତୁ ଏଇ ଶୁକ୍ରବାର ଟା ଖାଖିଆ ହଉନି ବୋଲିକି ରବିବାର ଟା ଖାଉଚୁ ଆଉ।
ହଁ ଆମର ବି ଏଠି ସମସ୍ତେ ପ୍ରାୟ ମାନେ ଅଧା ଯିଏ ମାନେ ଜୟଗୁରୁ ହେଲା କି ଇଏ ହେଲା ଠାକୁରଙ୍କୁ ଯୋଉମାନେ ଇଏ କରୁଚନ୍ତି କି ସନ୍ତୋଷୀ ମାଙ୍କ ହେଲା ତ ସେମାନେ ଶୁକ୍ରବାର ଖାଉନାଆନ୍ତି ତ ସେମାନଙ୍କଙ୍କର ଜଣେ ଜଣେ ଶନିବାର ରବିବାର ବି ଖାଆନ୍ତି କିନ୍ତୁ ଆମ ଘରେ ଶନିବାର ବି ଖାଉନା କାଇଁନା ଆମର ସେଦିନ ହନୁମାନ ମେଳା ତ ଆମ ଘରେ ଖାଇବେନି ଆଉ ରବିବାର ତ ଯେହେତୁ ସୂର୍ଯ୍ୟ ସକଳ ଶକ୍ତିର ଆଧର ସେଥିପାଇଁ ବି କଁ ଖାଉନାଆନ୍ତି। ଆଉ ତାହେଲେ ତ ରବିବାର ତ ପହିଲି ରଜ ସେଦିନ ବି ଖାଇବେନି ତାପରେ ସୋମବାର ବି ତ ଏମିତି ସୋମବାର
ସୋମବାର ମଙ୍ଗଳବାର ତ ମଙ୍ଗଳବାର। ହଁ ଆଉ ସେ ମଙ୍ଗଳବାର ଅ ଅଛି ହୁଁ ସମସ୍ତେ ଏମିତି ନୁହଁ ଯେ ସମେତେ ଖାଉନାହାନ୍ତି ଖାଉଚନ୍ତି କିଏ ଖାଉଚି କିଏ ଖାଉନି ଆଉ ଏଇଭଳିଆ ହଁ ପୁଅ ପିଲା ତାଙ୍କର ଖାଇବେ।
ଯିଏ ଯା ଖାଇବ ତାହେଲେ ଯିଏ ଖାଇବ ମାନେ ଧରକାର ଖାଉନ ଯିଏ ଶୁକ୍ରବାର ଧରକର ଖାଉଥିବ ତାାର ଶୁକ୍ରବାର ଖାଇଦବ ପୁଣି ଯାଇକି ତାର ବୁଧବାର ଖାଇଦବ।
ଓ ହ ହ ହ ସେମତି ଆଉ ବାର ନଥିଲେ ଆଉ କଣ କରିବ ପୁରା ହଁ ଉଁ ଦେଖି ଚାହିଁ ଖାଇବାକୁ ପଡିବ ଆଉ।
ଆ ଏମିତିରେ ବି ସବୁବେଳେ କଣ ଖାଉନେ କି ଆମେ।
ହଁ। ଖାଲି ଗୋଟେ ପର୍ବପର୍ବାଣି ର ମଜା ଆଉ ହଁ। ପର୍ବପର୍ବାଣୀ ର ଗୋଟେ ମ ହୁଁ।
ହେଟା ଖୁସି ରେ ଖାଇଦବା ଆଉ।
ଅ ହ ଜେଷ୍ଠ ପୁନେଇ ତମେ ଜେଷ୍ଠ?
ହଁ, ମୁଁ ଜେଷ୍ଟ ସେଇଦିନ ମୋ ଜନ୍ମଦିନ ପାଇଁ ଅଁ
ଭଲ ହେଲା ଆଉ।
ହଁ ଭଲ ଠକି ଦଉଛନ୍ତି ଗୋଟେ ଡ୍ରେସ
ହୁଁ ହୁଁ ହୁଁ ହୁଁ ତମେ ଦିଟା ଡ୍ରେସ୍ କରୁନ?
ନା ମଁ ମାନେ ଏଇଟା ଆଗରୁ କରନ୍ତି। ଏବେ ମାନେ କଣ ଆଉ ଅଛି। ମାନେ କଣ କହିଲା? ମାନେ ରଜ, ରଜ ମାନେ ଡ୍ରେସ କରିବା। ରଜ ତ ହୁଏ। ନର୍ମାଲ ଯାହାଫଳରେ ରଜଟା ହଉଛି କଣ ଝିଅ ମାନଙ୍କ ପାଇଁ ଖା ପୁରା, ପୁରା କହିବାକୁ ଗଲେ ପୁରା ପର୍ଟିକୁଲାର ମାନେ ଝିଅ ପିଲାଙ୍କର ହିଁ ରଜ। ସେତରେ ନୁହଁନ୍ତି ସେ କିଛି କାମ ଫାମ କରନ୍ତିନି କଣ କର
ରଜ ଆ ହଁ
ହୁଁ, କଣ?
ଆଗରୁ ବି ବହୁତ, ମାନେ ଆଗରୁ ବି ମାନେ ସେ ସବୁ ଜିନିଷରେ ଗୋଟେ ମାନେ ଇଚ୍ଛା ଥିଲା ଏବେ ଧୀରେ ଧୀରେ ସବୁ ମାନେ ଇଚ୍ଛା ଗୁରା ଇଏ ମାନେ ହଁ ଗୋଟେ ଡ୍ରେସ୍ ଟେ କରିଦେବା ଆଉ। ହୁଁ ହୁଁ। ଆଗରୁ ଗ ନ ଡ୍ରେସ ଯଦି ନହବ କାନ୍ଦିକି ପୁରା ଗଡିବ ସେ ଛେ।
ହଁ, କାନ୍ଦିକି ଗଡ଼ିିବ ମୁଣ୍ଡ ପିଟି ଦବ କାହିଁ ହେଲାନି ହେଲାନି କାଇଁ।
ଦିନରେ ତିନି ହଳ ଡ୍ରେସ ହବ। ତିନି ଦିନରେ ତିନ--ହୁଁ।
ହଁ, ତିନ ଦିିନରେ ତିନଟା। ପୁରୁଣା ଆଉ ପୁରୁଣା ବି ପିନ୍ଧା ହବନି। କ ପାଇଁ? ତିନି ହଳ ତ ତିନିଟା ରଜ ଆଉ। ହଁ ହଁ।
ହଁ ହଁ, ତିନି ତିନିଟା ରଜରେ ତିନି ହଳ ଆଉ। ଭଲ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଜନ୍ମ ଆଉ
ଭଲ ନୁହଁ ଆ କଣ
ଖରାପେ
କଣ ହେଇଥିଲା କହିଲ? ମାନେ ଆଗରୁ ଏମାନେ ଘ ହଁ, ଗଣେଶ ଆ ଡ୍ରେସ କେବେ ହବ ସେ ଗଣେଶ ପୂଜାରେ ହବ। ସରସ୍ଵତୀ ପୂଜାରେ ହବ, କୁଆଁର ପୂର୍ଣ୍ଣିମାରେ ହବ, ମାନେ ସବୁ ମାନେ ଏମତି ପୂଜା ପର୍ବପର୍ବାଣି ରେ ହବ। ଏବେ ବା ମନେ କର କୁଆଡେ ଗୋଟେ ମାର୍କେଟ ଯାଇଚ ହେ ଡ୍ରେସ ଟା ଭଲ ଲାଗିଲା ନେଇ ଆ। କି କି ବସିଛ ଖାଲି ଯାହା ବି ହେଲେ ତ ଫ୍ଲିପକାର୍ଟ ଆଉ ଇଏ ତ ଦେଖୁଥିବ। କଣ
ହଁ -ହଁ।
ସେଥିରେ ସବୁ ସବୁବେଳେ ତ ସବୁବେଳେ ମାନେ ଆ ମାନେ ଅପଡେଟ ରହିଲି। ତ ସିଏ କି ସେତେବେଳେ ତ ଯିଏ ଜଉଟା ଦେଖିଲା ହଁ ଏଇଟା ମୋତେ ଭଲ ଦେଖାଯାଉଚି ସେ ତାର ମଗେଇ ଦେଲା।
ହଁ ଏବେ ତ ସବୁ ଅନଲାଇନ ଦୋକାନ କୁ କିଏ ଯାଉଚି। ମାନେ କି ଘରେ ବସି ବସି
ରେ ମଲ୍ ଫଲ ହେଲା ଯଦି ଧରକର ଗଲ କି କୋଉଠି କଣ ଦେଖିଲ କି ଯଦି ତ ଆମ ପଇସା ଅନୁସାରେ ଯଦି ଧର କର ମିଳିଗଲା। ତ ନେଇ ଆଇଲ, ହେଲା? ତ ସିଏ ସେଇଠୁ ମାନେ ରହିଯାଉଛି ନା ତ ସେଇକୁ ପିନ୍ଧିଦଉଛି ଆ ମାନେ ସେମିତି କି ମୋର ଧରର ଗୋଟେ ବାହାରକୁ ଯିବାର ଅଛି, ବୁଲି ତ ମୋ ପାଖରେ ଉମ୍ ମାନେ ଭଲ ଡ୍ରେସ ଟେ ନାଇଁ ତ ମୁଁ ଆଗୁ ସେଥିପାଇଁ ହଁ ଚାରି ହଳ ଖଣ୍ଡେ କି ପାଞ୍ଚ ହଳ ଧରର ପଇସା ଅଛି ପାଖରେ ହଁ ମଗେଇଦେଲି। ସେଇ ନା ଗି ଆଉ ମାନେ ଏମିତି ଜିଦି ହେତୁ ରହିଗଲା ଆଉ ପୂଜା ପର୍ବରେ କିଣିବାକୁ ପଡୁନି ଆଉ ହେଲା ଏମିତି ଏମିତି ହେଇଯାଉଛି।
ନା ଯାହା କହିଲ ଠିକ ମାନେ ଯେବେଠୁ ଅନଲାଇନ ହେଲାଣି ଗୋଟେ ଜିନିଷ ଦେଖୁଛି ଏଇ ଜିନିଷ ଏମିତି ବି ସବୁ ଅନଲାଇନରେ ସବୁର ଇଠୁ ଟିକେ ମାନେ ପ୍ରାଇସ୍ ଟା କମ ରହୁଛି ଆଉ ଯେମିତି ଦେଖିଲେ ଏଇଟା ଇଚ୍ଛା ହଁ ଏମିତି ଇଛା ହେଲେ ଏଇଟା ଟେ ମଗେଇଦବା ସେମିତି ବିନା କିଛି ମାନେ ପର୍ବ ପର୍ବପର୍ବାଣୀ ନଥାଉ ବି ମୁଁ ସାଲା କେମିତିକା ସେଇ କି କିଣିଲା ବେଳକୁ ସବୁ କ ସାଙ୍ଗେ ସାଙ୍ଗେ ମୁହଁଗୁରା ଖୋଲିକି ପିନ୍ଧି ହଉଛି।
ହଁ।
ଦିଟା ପିନ୍ଧିଲେ ଯହାହେଲେ ତ ଗୋଟେ ଦିଟା ରହିଯାଇଥିବ ଆଉ ସେଇଟା ଗୋଟେ ଆସି ଲେ ଅକେଜନ ଆସିଲେ
ହଁ ହେଇଗଲା ଆଉ ତାପରେ ବି ଆମେ ମାନେ ବଡ ହେଇଲେଣି ଆ ଗୋଟେ ବୁଝିଲା ସୁୁଝିଲା ହେଇଗଲେଣି ହଁ ଦେ ଅଛି ତ ପିନ୍ଧିଦବା ଆଉ। ନଥାନ୍ତା ନଥାନ୍ତା ଆଉ ଜିଦି ନାହିଁ ମାନେ
ନା ଜିଦି ନାହିଁ।
ସେ ଜିଦି ଯୋଉଟା ଛୋଟ ବଳେ ଥାଏ ସେ ଜିଦି ନାହିଁ ଆଉ ବି ଆମ ବେଳେ ଆମେ ଯୋଉଗୁଡା ସବୁ ଥିଲା ମାନେ ବି ଖେଳୁଥିଲେ ବୁଲୁଥିଲେ ସମସ୍ତଙ୍କ ସହିତ ମିଶୁଥିଲେ ଯ ନଳୀ ଗୁଡାକ ଆଙ୍ଗୁଠିରେ ପୁରେଇକି ଖାଇଦବା ଜଲଜୀରା ଖାଇବା, ଖଟା ଖାଇବା, ସେ ଯୋଉଟା ଆଉ
ସ୍କୁଲ ବେଳେ ରେ ବହୁତ ସ୍କୁଲ ସ୍କୁଲ ବେଳେ ଖଟା ଆଣିକି କ୍ଲାସ ମଝିରେ ଖାଇବା ସ୍କୁୂଲ ବେଳେ
ଏବେ ଏମିତି ଯୋଉ ଗଡ଼ଉଥିବେ ରିମ ଟାୟାରକୁ ବାଡ଼ିରେ ହେଲା କେ ତେ କଣ ସବୁ ଇଏ ଖେଳ ସିଏ ଖେଳ ବହୁ ଚୋରି ଆମକ ସମକ କେତେ ଖେଳ
ଅ ଆହୁରି ଗାଁ ମାନଙ୍କରେ ସେ ମାନେ ଅନୁଭବ ଗୁଡା
ହଁ।
ସହର ଅପେକ୍ଷା ଗାଁ ମାନଙ୍କରେ ସେ ସବୁ ଅନୁଭବ ବହୁତ ମାନେ ଅଇୟ ହୁଏ ଗାଁ ମାନଙ୍କରେ ଅଧିକ ମିଳେ ଏଠିକି ଯା ସେଠିକି ଯା ଆ ବୁଲା ହୁଁ ନଇ ପୋଖରୀ।
ଆଉ ସିଏ ଯୋଉ ମଜା ଆଉ କଣ ଏବେ ଆଉ ହଉଛି ଏବେ ପିଲା ତ ସବୁ ଫୋନ ଧରିକି ରହିଲେ।
ସେଇଆା ଫୋନ
ଏକା ଏକା ହେଇଗଲେ ଆଉ ତାପରେ ବି ଆଉ ଗୋଟେ କଥା ବାବା ମାମା ବି ସମସ୍ତେ ଚାକିରି କରିଗଲୁ ଛୁଆ ପୁରା ଏକା।
ହଁ। ଏକା ଏକା କଣ କରିବୁ ସେ ସ ସବୁ ସବୁ ସେ ଫୋନ୍ ସାର ଆଉ ହଁ। କନ୍ ସ ଏ ସବୁ ଫୋ ନାଠିକ
ଆମେ ଯେତିକି ସବୁ ପୁରାଣ ଧର୍ମ କଥା ଯେତିକି ଜାଣିଛେ ସେମାନେ କଣ ଆଉ ସେତିକି ସି ଖିବେ ଗୋଟା କଥା ହେଲା ଦେଖିବ ଆଉ ଜଣେ କହିବ ତା ଦେହରେ ବି ଫରକ ଅଛି।
ଶିଖିବାର ଅଛ ହଁ।
ହଁ ଦେଖିଲେ ଶିଖିପାରିବେ କିନ୍ତୁ ଜଣେ କହୁ ଇଏ ପା ତା ପାଖରେ ବସି
ହ ସେଇଟା ତ ଠିକ୍ ହଁ ସେଟା ଘରେ ହବ ସେଇ ଜିନିଷକୁ ସମସ୍ତେ ଜଲ୍ଦି ଶିଖିବେ ଘରେ ହଉଥିବା ଯ
ଆଉ ଗୋଟେ ଦେଖିନି ତମେ କଣ ଛୁଆଙ୍କୁ ଏଇ ଭାଷା ଶିଖାଅ ଛା ଶିଖି ମାନେ ମୋ ଦିଦି କହୁଛି କି ମୋ ଆଈ ଅଜା ଏମିତି ଏଇ ଭାଷା କହୁଛନ୍ତି ମୁଁ ସେଇ ମାନେ
ସେଇପା ମାନେ ଛୁଆ ମାନେ ଏ ଛୁଆ ମାନଙ୍କ କଣ ମାନେ ମାନେ ତାକୁ କହିବା ପାଇଁ କି କିଛି ଗୋଟେ ଇଏ କରାଯାଏ କୋର୍ସ କରାଯାଏ କି? ସେମାନେ ଯାହା ମାନେ ଶୁଣିଲେ। ସେ ହ କହିଲେ ସେ ଧୀରେ ଧୀରେ ଧ ମା ବାବା ଏଇ ସବୁ ଜିନିଷ। ଶୁଣି ଶୁଣିକି ସେମାନେ କହୁଛନ୍ତି ମା ବାପା କହିଲେ ତାପରେ ଧୀରେ ଧୀରେ ଆହୁରି ବି ଉ ମାନେ ବହୁତ ସାରା ଶବ୍ଦ ଶୁଣିଲେ ସେଠୁ ଧୀରେ ଧୀରେ କଥା କହିବା ଷ୍ଟାର୍ଟ କଲେ।
ହଁ ଇଏ ମାନେ କଣ କନି ଗୋଟେ ମାଟି ପିଣ୍ଡୁଳା ତାଙ୍କୁ ଯେମିତି ଗଢିବ। ସେମିତି ଆକାର ଦବ ସିଏ ସେମିତି ଆକାର ହେଇକି ରହିବ।